କୁ
ହଁ ଜୟ ଜଗନ୍ନାଥ।
ହୁଁ ହ
ହଁ ପୁଣି ଭଏସ୍ ଆସୁଛି।
ଆଜ୍ଞା ଆଜ୍ଞା ମୋ ବା ତ ଆପଣ ଆସୁଛେ
ହଁ ଆପଣଙ୍କ ଭଏସ୍ ଆସୁଛି କିନ୍ତୁ ମାନେ କ୍ଲିଅର୍ ଆସିୁନି।
ଏବେ ଆସୁଛି କ୍ଲିୟର ଆସଛି ଏବେ?
ହଁ ହଁ।
ହଁ କୁହନ୍ତୁ କହ କୁହନ୍ତୁ
ତାଙ୍କେ କଣ କରୁଛନ୍ତି?
ହଁ ହ
ଆଜ୍ଞା।
ଶଇଛାଛ
ଶୋଇଛନ୍ତି?
ଆଜ୍ଞା।
ଆପଣଙ୍କ ଦେହ ଭଲ ନାହିଁ କି ଏଇନେ ଶୋଇଛନ୍ତି?
ହଁ ମତ ଭଲ ଶୋଇ
କଣ ହେଇଛି ଦେହ?
ଦେହ ଟିକେ ଖରାପ୍ ହେଇଛି ଆଉ।
ଆଚ୍ଛା ମାନେ କଣ ଜର ଥଣ୍ଡା ଜର କିଛି ହେଇ କି?
ହୁଁ ହୁଁ ସେହିଭଳି ଆଉ।
ଆଚ୍ଛା। ଆଉ ପାଗତ ଏମିତ ହଠାତ୍ ବଦଳୁଚିତ ସେଥିପାଇଁ ଦେହ ଭଲ ନଥିବ ଆଉ।
ହଁ।
ଆପଣ ମେଡ଼ିସିନ୍ ଖାଉଚନ୍ତି?
ନାଁ ନାଁ ଖାଇନି।
ମେଡ଼ିସିନ୍ କାଇଁ ଖାଉନାହାନ୍ତି?
ଏ ମାଇନର କେସ୍ କଣ ମେଡ଼ିସିନ୍ ଖାଇବୁ, ମୁତ ଖାଏନି ଆଉ।
ଆଚ୍ଛା ଏମିତିଆ କଥା ତାହେଲେ।
ହୁଁ।
ଆଉ କଁ କରନ୍ତି ଆପଣ?
ମୁଁତ କିଛି କରେନି, ଆପଣ କଁ କରନ୍ତି, କୁହନ୍ତୁ?
ଆ ମୁଁବି ସେମିତି କିଛି କ କରୁନି ଯେହେତୁ ମୋରତ ଏବେ ପ୍ଲସ୍ ଟୁ ଫୋର ପରୀକ୍ଷା ସରି ଚି ଆଉ ପ୍ଲସ୍ ଥ୍ରୀ ଆଡମିସନବି କରା ସରିଚି, ତ ମୁଁଏବେ ଖାଲିରେ ଘରେ ବସିଛି ଆଉ।
ହୁଁ।
ଆଉ ଆପଣ କିଛିବି କରୁନାହାନ୍ତି?
ନାଁ ନାଁ।
ଆଚ୍ଛା ଏମିତିଆ କଥା ତ
ଟିକେ ଲାଇନରେ ରୁହନ୍ତୁ, ଟିକେ ଲାଇନିରେ ରହିବେ, ଲାଇନିରେ ଟିକେ ରହିବେ।
ହଁ ହଁ ମୁଁ ରହିଛି।
ହାଲୋ।
ହାଲୋ।
ଟିକେ ରୁହନ୍ତୁ
ହଁ କୁହନ୍ତୁ?
ହଁ ତ ମୁଁ କହୁଥିଲିକି ଏମିତି କୌଣସି କାମ ଅଛି ଯୋଉଟା ଆପଣ କରିବାକୁ ପସନ୍ଦ କରନ୍ତି?
ଏବେଯେ ମୁଁ ସାଇଲେଣ୍ଟ ରହିଲି ଆପଣ ସେ ସମୟରେ କିଛି ନଏଜ କରିଚନ୍ତିନା କରିନାହାନ୍ତିନା ହାଲୋ ହାଲୋ କହିଚନ୍ତିନା କହିନାହାନ୍ତି?
ଅ କଁ କହିଲେ?
ମୁଯେ ଏତେ କିଛି ସେକେଣ୍ଡ ମୁଁଯେ ସାଇଲେଣ୍ଟ ରହିଲି ଆପଣ କ ତା ଭିତରେ କିଛି ସାଉଣ୍ଡ କରଚନ୍ତିନା କରିନାହାନ୍ତି।
ହଁ କରିଛି।
ମାନେ କେମିତି ହାଏ ହାଲୋ ହାଲୋ କିଛି କହିଚନ୍ତିନା କହିନାହାନ୍ତି?
ମୁଁ ଖାଲି ଥରେ ହାଲୋ କଉଚି ଆଉ କିଛି କଣ କହିଥାନ୍ତି ଆପଣ ଆସିକି କ କହିଲେ?
ତ କହିନାହାନ୍ତି କିଛି କଲଟା ରିଜେକ୍ଟ ହେଇପାରେ।
ନା ରିଜେକ୍ଟ ହବନି ମୁଁତ କଥା କହୁଚି କହି ଚାଲିଚିଯେ ସେଠି ଅଳ୍ପ ସମୟ ପାଇଁ ଜଷ୍ଟିକ୍ ଯେ ମୁଁ କିଛି କଥା କହିନଥିଲି।
ଅଁହଁ।
ହଁ ତମୁଁ ପଚାରୁଥିଲିକି ଆପଣ ଖାଲି ସମୟରେ କଁ କରିବାକୁ ପସନ୍ଦ କରନ୍ତି?
କିଛିନା ଖାଲି ସମୟ ସୋଇପଢ଼େମୁ।
ତ ଖାଲି ସମୟରେ ଖାଲି ଶୋଇ ପଡ଼ନ୍ତି, ଆଉ କିଛି କରନ୍ତିନି?
କଣ ହେଲା?
ଆଉ ଆପଣ ଚିତ୍ରାଙ୍କନ କରିବାକୁ ପସନ୍ଦ କରନ୍ତି?
ନା।
ଚିତ୍ରାଙ୍କନ କରିବାକୁ ପସନ୍ଦ କରନ୍ତିନି?
ନା।
ଆଚ୍ଛା। ଆଉ ତାହେଲେ ଆପଣ ଏବେ କଣ କରୁଛନ୍ତି ମାନେ କଣ ପଢାପଢି କଣ ଚାଲିଛି?
କିଛି ନୁହେଁ।
ମାନେ ଏବେ କିଛି ବି ପଢାପଢି କରୁନାହାନ୍ତି?
ନା ନା କିଛି କରୁନି।
ମାନେ କିଛି ତ ଗୋଟେ ଥିବ ନା ଆପଣ ମାନେ କରିକି ସାରିଥିବେ କି କଣ? କି କିଛି ଆରମ୍ଭ ହବାକୁ ଯାଉଛି, କିଛି ବି ନୁହଁ?
ନା ନା କିଛି ନାହିଁ।
ଆପଣ ପାଠ ପଢ଼ୁନାହାନ୍ତି କି?
ନା ପଢା ପଢି କିଛି କରୁନି ଆଉ।
କାହିଁକି?
ଇଚ୍ଛା ନାହିଁ ପଢିବା କୁ ପଢା ପଢି କିଛି କରୁନି ଆଉ।
ତାହେଲେ ଆଗକୁ କଣ କରିବାର ଉଦ୍ଦେଶ୍ୟ ଅଛି?
ଆଉ କରିବା ତଇତ ତ ନାହିଁ କିଛି ଦେଖିବା କଣ ହଉଛି ଆ।
ଆଚ୍ଛା ଏମିତିଆ କଥା ତାହେଲେ!
ହଁ ଆଜ୍ଞା।
ଅ ତ ଆପଣ ଦଶମ ଶ୍ରେଣୀ ତ ପଢିଥିବେ ହିଁ।
ହଁଁ ଦଶମ ପର୍ଯ୍ୟନ୍ତ ପଢ଼ିଚି ଆଉ।
ଆଚ୍ଛା ଦଶମ ଶ୍ରେଣୀ କୋଉ କୋଉ ବିଦ୍ୟାଳୟରେ ପଢିଥିଲେ?
ଦଶମ ଶ୍ରେଣୀ ଗମେଣ୍ଟ ବିଦ୍ୟାଳୟ ରେପଢୁଥିଲି ଗମେଣ୍ଟ ହାଇସ୍କୁଲରେ।
ଆଛା ଆଉ ଆମର ଦ୍ୱାଦଶ?
ଦ୍ୱାଦଶ ପଢ଼ିଲିନିଆଉ।
ଆଁ କ'ଣ ଦ୍ୱାଦଶ?
ମୁଁ ପଢିନି ଆଉ।
ଦ୍ୱାଦଶ ପଢ଼ିଲେନି ଆଉ?
ନା।
ତ ସେଇ ଦଶମ ପଢିଲା ପରଠୁ ଆପଣ କିଛି ପଢି ନାହାନ୍ତି ଖାଲିଟାରେ ଘରେ ବସିଛନ୍ତି?
ହଁଅଁ।
ଆଚ୍ଛା ଆଉ ତାହେଲେ କ'ଣ କରନ୍ତି?
କିଛ ନାଇଁ ଘରେ ବସେ ଖାଏ ପିଏ ଶୁଏ ବୁଲେ।
ଆଚ୍ଛା ହଉ କିନ୍ତୁ ଘରେ ଏତେ ସମୟ ପଢିକି ରହୁଛନ୍ତି। ଆପଙ୍କୁ ତ ନିହାତି ରୋଷେଇବାସା ଆସିଥିବ?
ନା ନା ହେମତି କିଛି କରିନି ମୁଁ।
ଆଉ ତା ଆପଣ ଙ୍କୁ କଣ କିଛି ବି ଆସେନି?
ନା ମୁଁ ଏତେ କରିରେନି ଘରେ କିଛି ନା ଖାଉଚି ପିଉଚି ଶୋଉଚି।
ଆଚ୍ଛା ଏମିତିଆ କଥା ତାହେଲେ। ତ ଘରେ କେ କିଏ କିଏ ଅଛନ୍ତି ସମସ୍ତେ?
ଘରେ ତ ଏବେ ବାପା ମା ଗୋଟେ ଭଉଣୀ ଅଛି ଆଉ ଗୋଟେ ବଡ ଭାଇ ବି ସେମିତି ଅଛନ୍ତି।
ଆଚ୍ଛା ତ ବଡ ବଡ ଭାଇ କଣ କରନ୍ତି?
ବଡ ଭାଇ ସିଏ ଜାଣ ଜବ୍ କରୁଚନ୍ତି। ତ ଏବେ ସେ ଜବ୍ କରୁଚନ୍ତି ଆଉ କିଛି ନା।
ଆଉ ମାନେ କେମିତିଆ ଚ କେମିତିଆ ଚାକିରି କରୁଚନ୍ତି ସିଏ?
ସଫ୍ଟୱେରେ ଅଛନ୍ତି।
ଆଛା ଆଉ ସାନ ଭଉଣୀ?
ସାନ ଭଉଣୀ ଏ ସ୍କୁଲ ଯାଉଛି।
ଆ ତ କୋଉ ଶ୍ରେଣୀରେ ସେ ଅଛନ୍ତି?
ସିଏ ଏବେ ପଢୁଚି
କଣ କହିଲେ?
ମୁଁ କହିଲି
ହଁ ଆପଣ କଣ କହିଲେ ଟିକେ ଆପଣଙ୍କ ଶ-ଶବ୍ଦଟା ଶୁଭୁନି।
ମୁଁ କହିଲି ଆପଣ ଭ‌ଏସଟା ଇକୋ ହେଲା କିଛି ସମୟ ପାଇଁ।
ହଁ ମୋର ଜଣେ ସାଙ୍ଗ କିଏ ଗୋଟେ କଲ୍ କରିଦେଲେ ଯେ ସେଥିପାଇଁ ବୋଧେ ଇକୋ ହେଇଥିବ ଭଏସଟା।
ହୁଁ ହୁଁ କିଏ କଲ୍ କରିଥିଲେ କି ଆପଣଙ୍କୁ?
ଏଇ ଜଣେ ଜଣେ ସାଙ୍ଗଟେ ଅଛନ୍ତି। ସତ୍ୟବାନ ବୋଲି ଗୋଟେ ଜଣେ ଅଛନ୍ତି ସିଏ କଲ୍ କଲେ।
ଉଁ ହୁଁ।
ଆପଣଙ୍କୁ ବି ମଝିରେ କିଏ ଗୋଟେ କଲ୍ କରିଥିଲେ ବୋଧେ?
ହଁ ମତେ ତ କେତେ ପି-ପିଲା କଲ୍ କରୁଚନ୍ତି କଲ୍ କରନାହାନ୍ତି।
ଆଚ୍ଛା। ହଁ ତ ମୁଁ ପଚାରୁଥିଲି ଆପଣଙ୍କ ଭଉଣୀ କୋଉ କ୍ଲାସରେ ପଢୁଚନ୍ତି?
ମୋ ଭଉଣୀ ଏବେ ପଢୁଚି ଅଷ୍ଟମରେ।
ଅଷ୍ଟମ ଶ୍ରେଣୀ।
ହୁଁ।
ହଁ ତ ମୁଁ ଶୁଣିଥିଲି ମାନେ ଅଷ୍ଟମ ଶ୍ରେଣୀକୁ ତ ବୋର୍ଡ ହେଇଯାଇଛି ମାନେ ପିଲା ଯେମିତି ଦଶମରୁ ବୋର୍ଡ ଦୋଉଥିଲେ। ସେମିତି ଅଷ୍ଟମରୁୁ ବି ବୋର୍ଡ ଦବାକୁ ପଡିବ, ତ ଆପଣଙ୍କ ଭ‌ଉଣି ପଢାପଢି କେମିତି ଚାଲିଚି?
ପଢାପୁଢୀ କଣ କହିବି ସେମିତ ତ ପଢାପଢି ସେ କରୁଚି। ଆପଣ କାଶନ୍ତୁନି। କାଶିଲେ ଭ‌ଏସ ଇକୋ ହୋଉଚି କଲଟା କଲ୍ କରିବା ପାଇଁ ଇଏ ହବ। ରେଜେକ୍ଟ କ-କଲ୍ ଯିବ।
ଖାଶଟି ତଣ୍ଟି କାଟୁଚି ସେଥିପାଇଁ।
ତ ଦୂ-ଦୂରେଇକି ଫୋନଟା ଦୂରେଇକି କାସନ୍ତୁ ନହେଲେ କଲ୍ ରିଜେକ୍ଟ ହେଇଯିବ।
ଆଚ୍ଛା ମତେ କ୍ଷମା କରିବେ ମୁଁ ଜାଣିନଥିଲି।
ହୁଁ।
ଆଉ ଆଜି କଣ ଖାଇଚନ୍?
ଆଜି କିଛି ଖାଇନି ସେମିତି ଦେହ ତ ଖରାପ ହୋଉଚି। ମୁଁ ଖାଇନି କିଛି ସେମିତି।
ଆଚ୍ଛା। ଆଉ ମାନେ ଘରେ କଣ ରୋଷେଇ ଫୋଷେଇ ହେଇଚି ଜାଣିନାହାନ୍ତି।
ନାଁ ମୁଁ ଖାଇନି ତ ଜାଣିନି ଆଉ।
ହୁଁ। ତ ଘରେ ଏବେ କିଏ କିଏ ଅଛନ୍ତି ଘରେ?
ଏବେ ତ ସମସ୍ତେ ଅଛନ୍ତି।
ଆଚ୍ଛା, ହଁ ଯେହେତୁ ବାାହାରେ ତ ବର୍ଷା ଆଜି ପକଉଛି। ସକାଳ ଛଅଟା ସାଢେ ଛଅଟା ବେଳୁ ପକଉଛି। ତ ନିିହାତି ମାନେ, ଏପର୍ଯ୍ୟନ୍ତ ବି ଚାଲୁ ରହିଛି ବର୍ଷା। ତ ସମସ୍ତେ ଭୟ ହିଁଥିବେ,
ହଁ
ହଁ
ହଁ, ଆପଣ କଣ କହୁଛନ୍ତି?
ମୁଁ ତ ଏଇ ଥାନିରେ ବସିଥିଲି ଯଷ୍ଟଏ ମିନିଟ। ସକାଳୁ ଯାହା ଖାଇବାକୁ ହେଇଥିଲା, ମୁଁ କିଛି ଖାଇନଥିଲି ତ ଏଇ କିଛି ସମୟ ହବ ଖାଇକି ଆସିଲି। ଆଉ ଦେଖିଲି ମତେ ତାହା ସହ କଥା କବାକୁ ଇଚ୍ଛା ହଉଥିଲା ତ ସେଇଥିପାଇଁ ମୁଁ ଆପଣ ପାଖକୁ କଲ ଲଗେଇଦେଲି।
ହଁ ଆସତ ଆପଣଙ୍କୁ ବର୍ଷା ଋତୁ ଭଲ ଲାଗେ?
ହଁ, ବହୁତ ଭଲ ଲାଗେ।
ବହୁତ ଭଲ ଲାଗେନାଇ ଆଉ ଏମିତିଆ କୌଣସି ଅଲଗା ଋତୁ ଅଛି, ଯୋଉଟା କି ଆପଣଙ୍କୁ ଜମାଟ ବି ପସନ୍ଦ ନଥିବ।
ସେମିତି ମତେ କୋଉଠି ନାଁ ପସନ୍ଦ ନାହିଁ, ମତେ ସବୁଋତୁ ପସନ୍ଦ ଲାଗେ।
ସବୁ ଋତୁ ପସନ୍ଦ।
ହଁ ଆଜ୍ଞା।
ଆଚ୍ଛା, ତ ଆପଣଙ୍କୁ ଗ୍ରୀଷ୍ମ ଋତୁ ବି ପସନ୍ଦ ଥିବ।
ହୁଁ ସେମିତି ଆଉ।
ଆ କିନ୍ତୁ ମୋ ହିସାବରେ ଦେଖିଲେ ମତେ ତ ଗ୍ରୀଷ୍ମ ଋତୁ ପସନ୍ଦ ଲାଗେନି ଜମାରୁ। ଆଉ ବର୍ଷା ଋତୁ ତ ମଧ୍ୟ ମାଧ୍ୟମ ଭାବରେ ଦେଖିବାକୁ ଗଲେ, ଆଉ ଶୀତ ଋତୁ ମତେ ବହୁତ ପସନ୍ଦ।
ହଁ, ଆଚ୍ଛା
ହଁ ତ ବର୍ଷା ଋତରେ ତ ଆପଣଙ୍କୁ ନିହାତି ବର୍ଷା ପାଣିରେ ଯାଇ ବହୁତ ପସନ୍ଦ ଲାଗୁଥିବ।
ହଁ ହଉ ତ ହଉଥିଲି ତ ଆଗରୁ ହଉଥିଲି ଏବେ ହଉନି ଆଉ।
ଆଚ୍ଛା, ତ ଏମିତି କାଇଁ ହଉନି ଇନ୍ଦି।
ଏ ଇଚ୍ଛା ହଉନି ରଉନି ଆଉ।
କହିଁକି ଇଛା ହଉନି।
ଅଉ ହଉନି ତ ହଉନି ଆଉ କଣ କହିବି, କାରଣ ତ ସେମିତି କିଛି କହିହବନି।
ହଁ ସେଇଟା ବି ଠିକ୍ କଥା।
ହୁଁ
ଆଛତ ଏମିତିଆ କୌଣସି ଖାଦ୍ୟ ପଦାର୍ଥ ଅଛି, ଯୋଉଟା କି ଆପଣ ଖାଇବାକୁ ବହୁତ ପସନ୍ଦ ଲାଗେ।
ସେମିତି ଆଉ ତ କିଛି ନାହିଁ।
ଆଚ୍ଛା ହଁ ଆପଣଙ୍କ ବୋଧେ ସବୁ ପ୍ରକାର ଖାଇବା ଜିନିଷ ଭଲ ଲାଗେ ନାଇଁ।
ଆଜ୍ଞା, ଆଜ୍ଞା
ତ ଆପଣଙ୍କ ସ୍ୱର ରେ ଲାଗୁଛି ଯେମିତି ଆପଣଙ୍କ ଦେହ ବହୁତ ଖରାପ ଅଛି।
ହଁ ସେମିତି ଆଉ।
ହଁ
ହଉ ସମୟତ ହେଇଗାଲାଣି ରଖିଦିଅନ୍ତୁ ଏବେ ଆଉ।
ହଁ ମୁ ଫୋନ ରଖୁଛି ଆପଣ ଟିକେ ବିଶ୍ରାମ ନିଅନ୍ତୁ। ଆଉ
ଆଜ୍ଞା।